ହ୍ୟାଲୋ କ ବସିଛୁ ଆପଣ କଣ କରୁଛନ୍ତି?
ଏଇ ବସିଥିଲି କାମ ଦାମ ସାରିକି ଆଉ।
ଆଛା ଆଉ କଣ ଆଜି ରେସିପି ବନା ହେଇଛି?
ରେସିପି ଆଜି ଡାଲି ହେଇଛି ଭଜା ଚିକେନ। ଆଉ ସୋୟାବଡ଼ି କଷା ଆଉ।
ଆଛା ଏତେ ସବୁ ଆଇଟମ କରିସାରିଛନ୍ତି ଆଜ୍ଞା। ଆମର ଆଜି ଚିକେନ ହେଇଛି। ହରଡ଼ ଡାଲି ହେଇଛି ଶାଗ ଭଜା ହେଇଛି। ହଁ। ଆଉ ଚିକେନ ଟା କେମିତି ଆପଣ କ ହଁ ଭଲ ଚିକେନ ଟା କେମିତି ପ୍ରସ୍ତୁତି କରିଛନ୍ତି?
ଚିକେନ କି ଯଉ ମସଲା ତାକୁ କୁ ପିଆଜ କାଟିବ ପିଆଜ ମାନେ ଗୋଟା ତା ଚୁନ ଚୁନି କରକିନା କାଟିବ ।ତାପରେ ଅଦା ରସୁଣକୁ ପେଷ୍ଟ କରିଦବା ପେଷ୍ଟ ଅଳ୍ପ ଦିଟା ପିଆଜ ମିଶେଇକିନା ତାକୁ କରିବ ତାପରେ ପିଆଜକୁ ଏ ଯଉ ପ୍ରଥମେ ତେଲ କଡ଼େଇ ବସେଇବ ତାପରେ ବସେଇ ସାରିଲା ପରେ ତା ସହିତ ଟିକେ ତେଜପତ୍ର ପକେଇବ ଆଉ ତାର
ଯୋଉ ଫୁଟଣ ସବୁ ରହିଥାଏ ଗୋଲମରିଚ, ଡାଲଚିନ୍, ଗୁଜୁରାତି
ହଁ ଗୋ ଗୋଟା ମସଲା ପକେଇକିନା ଆଗ ଟିକେ ଛୁଙ୍କଟା ମାରିବ ତାପରେ ଯଉ ପିଆଜଟା ପକେଇବ। ପିଆଜ ଟା ଟିକେ ହେଇଗ ଗଲା ବେଳକୁ ଏଠୁ ଉଁ ଅଦା, ରସୁଣ ପେଷ୍ଟ ଦବ ଆଉ।
ଆଚ୍ଛା!
ଅଦା ରସୁଣ ପେଷ୍ଟ ଦବ ସିଏ ଭଲସେ କଷି ହେଲାଠୁ ତାପରେ ମ ମସଲା ପକେଇବାର ଯାହା ଥିବ ଏମିତି ଚିକେନ ମସଲା କି ଏ ଜିରା ପାଉଡର ସେ ଯୋଉ ଗୁଁ କଣ ତ ଉଁ ଧଣିଆ ନାଇଁ ହଁ, ଯଉ ଉଁ ଧନିଆ ମସଲା ମ ଲା ଏମିତି ପକେଇବ କଷିବ ଭଲସେ କଷିଗଲା ପରେ ଚିକେନକୁୁ ପକେଇକି କଷିବ ଆଉ ତା ସହିତ ଆଳୁ ଦିଟା ପକେଇଦବ ହୁଁ। ହଁ, ସିଝି ଗଲା ପରେ ପାଣି ଦ ହଁ, ପାଣି ଦବ ତାପରେ ଗରମ ମସଲା ଟିକେ ପକେଇଦବ ଆଉ। ଧଣିଆ ପତ୍ର ଦିଟା ଆଉ ଏମିତି ଆଉ ଆପଣ କେମତି କରୁଚନ୍ତି?
ଆମର ଯୋଉ ଫାଷ୍ଟ କଟା ଚିକେନକୁୁ ଧୋଇକି ରଖିବୁ। ଧୋଇକି ରଖି ସାରିଲା ପରେ କିଛି ଦହି ଲେମ୍ବୁ ଆଉ ଲୁଣ ଆଉ ଟିକେ ଅଳ୍ପ ମାନେ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ତାକୁ ଗୋଟେ ବାଉଲ ରେ ରଖିଦବୁ କୋଡିଏ ତିରିଶି ମିନିଟ୍ ପର୍ଯ୍ୟନ୍ତ। ରଖି ସାରିଲା ପରେ କଡେଇ ବସେଇବୁ, କଡେଇ ବସେଇ ସାରିଲା ପରେ ତେଲ ପକେଇବୁ, ମାନେ ଯେତିକି ମାନେ ଚିକେନ ଆଣିଥି ଥିବ ମାନେ କିଲେ ବାଦ ସେଇ ଅନୁସାରେ ଦେଖିକି ତେଲ ପକେଇବୁ, ତେଲ ପକେଇ ସାରିଲା ପରେ ତାପରେ ଏଠୁ ଯୋଉ ଗୁଜୁରାତି, ଡାଲଚିନି, ଲମ୍ବ ତାପରେ ଥାଏ ଯୋଉ ତେଜ ପତ୍ର ସେରା ସବୁ ପକେଇବୁ ତାପରେ କଟା ପିଆଜ ପକେଇବୁ କଟା ପିଆଜ ପରେ ଲ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ମିଟ୍ ମସଲା, ଗରମ ମସଲା ଏଇଟା ଯୋଉ ସାଏ ତାକୁ ପ ପକେଇବୁ ତାପରେ ଘରେ ଯେଉ ପ୍ରସ୍ତୁତି କରିଥିବୁ ଯେଉ ପେଷ୍ଟ ସେଟା ଆମର ଅଦାରେ ଆଉ ପିଆଜ ଆଉ ଜିରା ଦେଇକି ତାପରେ ସେଇଟା ତା ଉପରେ ପକାଯିବ, ପକେଇ ସାରିଲା ପରେ ମସଲା ହେଇ ସାରିଲା ପରେ ଯୋଉ ଚିକେନକୁ ଆମେ ରଖିଥାଉ ସେ ଚିକେନକୁୁ ପକେଇବୁ ଚିକେନକୁ ପକେଇ ସାଇଲା ପରେ ଲୁଣ ମାନେ ସ୍ୱାଦ ଅନୁସାରେ ଲୁଣ ପକେଇବୁ ଲୁଣ ପକେଇ ସାଇଲେ କିଛି ସମୟ ମାନେ ଘଣ୍ଟେ ବା ଅଧଘଣ୍ଟେ ହଉ ତାକୁ ଛାଡିଦବୁ। ହଁ, କସି ବା ପାଇଁ ଛାଡ଼ି ଦେଉ ତା ଟିକେ ସିଝି ସାରିଲା ପରେ ଓହ୍ଲେଇ ସାରିଲା ପରେ ସମସ୍ତେ ପରିବାର ମିଶିକି ଖାଇଥାଉ ଆଉ। ଆମର ଏପଟେ ଏମିତି ବନେଇଥାଉ।
ଓହୋ! ଭଲ ଆଉ ଆଉ ଭଲ ଆଗରେ ବନଉଛନ୍ତି ଆଉ।
ହଁ,
ହୁଁ, ହୁଁ
ଆଉ ଆପଣଙ୍କ ପଟେ କଣ କେମିତି ପର୍ବପର୍ବାଣିୀ ଆଗକୁ ତ ଆସୁଛି କଣ କେମିତି ଆପଣ ଙ୍କର ମନୋବୃତ୍ତି ରହିଛି ବୁଲାବୁଲି କରିବାର
ହଁ, ଏବେ ତ ଗୋଟେ ବଡ ପର୍ବ ନା ଆମର ପ୍ରସିଦ୍ଧ ମହାପ୍ରଭୁଙ୍କର ଗୋଟେ ର ରଥଯାତ୍ରା ଯୋଉ ଯେମିତି ଦି ଦିନ ତଳେ ଦେବସ୍ନାନ ପୂର୍ଣ୍ଣମା ଯାଇଛି ଠାକୁର ପ୍ରଥମେ ଗା ଗାଧେଇଛନ୍ତି ଗାଧେଇକିନା ଏବେ ଅଣସର ପଶିଛନ୍ତି ତାଙ୍କୁ ଅଭିକା ଜର ହେଇଛି ତାଙ୍କର ଟ୍ରିଟମେଣ୍ଟ ଚାଲିଛି। ପନ୍ଦର ଦିନି କାଳ ସେ ସେନା ରହିବେ ନା ଯୋଉ ମାଉ ଯୋଉ ଅଣସର ଘରେ। ତାପରେ ତାଙ୍କ ଦେହ ଭଲ ତାଙ୍କ ଦେହ ଭଲ ହେଇଗଲା ପରେ ଆସିବେ । ହଁ, ହଁ, ଦେଖିଚନ୍ତି ତା ପରେ ବହୁତ ଆୟୋଜନ ମାନେ ବହୁତ ଧୁମଧାମ ରେ ଏଇ ରଥଯାତ୍ରା ଟାକୁ ହଁ, ରଥ ତିଆରି ହଁ, ଅଲରେଡି ରଥ ତିଆରି ସ ଆଉ ଉପ ପରହେଜ ିଲଣି।
ଆଚଛା।
ରଥଯାତ୍ରା ବହୁତ ଧୁମଧାମ ରେ ନ।
ତମର ସେପଟେ ଏମିତି ଚାଲିଛି ହ। ମୋର ଏପଟେ ଗୋଟେ ରଥରେ ତିନି ଠାକୁରଙ୍କୁ ତିନିଟା ରଥ ହୁଏନି । କିନ୍ତ ତିନି ଠାକୁରଙ୍କୁ ଗୋେ ର। ରଥରେ ରଖିଥାନ୍ତି ସେଦିନ ରଥଯାତ୍ରା ଦିନ ମାନେ ସକାଳୁ ଠାକୁରଙ୍କୁ ପୂଜା ପୂଜି । କରନ୍ତିିସପରେ ଆମର ତିନିଟା ଚାରିଟା ଟାଇମ । ରେ ଆମର ରଥ ଯାତ୍ରା ଆରମ୍ଭ ହେଇଯାଏ ଆମର ଯଉ ଆମ ଗ୍ରାମରେ। ତାପରେ ସବୁଆଡୁ କୀର୍ତ୍ତନ ମଣ୍ଡଳୀ ଆସିଥାନ୍ତି। ବହୁତ କୀର୍ତ୍ତନ ହେଇଥାଏ ମାନେ ସ୍ତ୍ରୀ ଲୋକ ମାନେ ବହୁତ । ତ ବୋଲିଥାନ୍ତି ମଜ। ହ ଖୁସି ମଜା ହେଇଥାଏ ତାପରେ ସେଦିନ ବି ଆମର ଏପଟେ ମାନେ ରସଗଲା ଭୋଗ। ଲାଗିଥାଏ ଠାକୁରଙ୍କ ପାଖରେ ଭୋଗ ସମସ୍ତେ । ତାଙ୍କୁ ରସଗୋଲା ବି ଦିଆ ହଏ ତାପରେ ଏ ଭୋଗ ଯୋଉଁ ଲାଗିଥାଏ ଠାକୁରଙ୍କ ପାଖରେ। ସେ ଭୋଗ ବି ବଣ୍ଟା ହୁଏ ସମସ୍ତେ ଛୋଟ । ଛଟୁ ବଡ ପର୍ଯ୍ୟନ୍ତ ଆମର ଭଗବାନଙ୍କୁ ରଥରେ ଧରିକି ଟାଣିଥାନ୍ତି ଟାଣିକି ନେଇ । ମାଉସୀ ମାଙ୍କ ଘରେ ମାନେ ଛାଡିକି ସେଦିନ ରୁହନ୍ତିନି ନା ନଅ ଦିନି ମାଉସୀ ମାଙ୍କ ଘରେ । ହ ସେଠି ରଖିଥାନ୍ତି, ଏ ବାହୁଡା ଦିନ ଠାକୁର ଫେରନ୍ତି, ଯୋଉ ପୋଡ ପିଠା ଥାଏ । ହେଇଥାଏ ଜାଣିଥିବେ ପୋଡପିଠା, ମୋ ପ୍ରିୟ ପୋଡପିଠା । ହଁ ସେଇଟା ମାଉସୀ ମାଙ୍କ ଘରୁ ଖାଇକି ନିଜ ମାନେ ସ୍ଥାନକୁ ଆସିଥାନ୍ତି।
ହୁଁ, ଶ୍ରୀମନ୍ଦିର ମାନେ ଯୋଉ ଠାକୁରଙ୍କ ନିଜ ମନ୍ଦିର ମାଉସୀ ମା ଯୋଉ ଘରକୁ ଯାଇଥାନ୍ତି ପୁଣି ଫେରିକି ଆସନ୍ତି ନଦିନି ବାହୁଡ଼ାରେ ଆଉ ।
ଆଜ୍ଞା।
ହ ତାହାଲେ ଏମିତି ପାଳନ ହୁଏ ଆଉ ଭଲ
ହଁ।
ଆଉ ରଜ କେମିତି ସେଲିବ୍ରେସନ କଲେ?
ରଜ ବହୁତ ଧୁମଧାମ ରେ ହେଇଛି ଆମର ଏପଟେ, ଏ ରଜ ତିନି ଦିନିଆଙ୍କ ବହୁତ ବହୁତ ନାଚ ଗୀତ, ମ୍ୟୁଜିକ ଚେଆର୍, ଦୋଳି ବହୁତ ଦୋଳି ବହୁତ ଦୋଳି, ହେଇଥିଲା ସବୁଆଡେ । ଲୋକ ଆସିଥିଲେ, ତାପରେ ଛୋଟ ପିଲାଙ୍କର ବହୁତ ମାନେ ଦୋଳିର ଯେତିକ ସବୁ ଜି ସବୁ ପଡିଥିଲା, ବିଭିନ୍ନ ପ୍ରକାର ଜିନିଷ ବିକ୍ରି ହଉଥିଲା, ଆଉ ବହୁତ ସୁନ୍ଦର ସୁନ୍ଦର ଜିନିଷ ବି ସାମଗ୍ରୀ ଯୋଉ ଘର କରଣା ଯୋଉ ସାମଗ୍ରୀ, ସେ ସବୁ ବି ବିକ୍ରି ହଉଥିଲା, ଖାଇବା ଜିନିଷ ବ ଭଲ ଭାବରେ ବି ପ୍ରସ୍ତୁତି ହେଇଥିଲା ସେଠି, ବହୁତ ଭଲ ଲାଗୁଥିଲା। ଆଉ ସମସ୍ତେ ସେଇଠି ଆମର ଗୋଟେ କମ୍ପିଟିସନ ହେଉଥିଲା ମାନେ ପୋଡ଼ ପିଠାରେ, ଯିଏ ମାନେ ବହୁତ ପୋଡ଼ ପିଠାଟାକୁ ଭାବରେ ବନେଇକି ଆ ଏ ତାପରେ ମାନେ ବହୁତ ଟେଷ୍ଟ ଅଛି। ଆଜ୍ଞା, ଆମର ଏପଟ ଗୋଟେ ଏମତି କମ୍ପିଟିସନ ହୁଏ, ତାପରେ ଛୋଟ ପିଲାମାନେ ପୁଚି ଖେଳନ୍ତି, ଦଉଡିଡିଆଁ, ମ୍ୟୁଜିକ୍ ଚେଆର୍ ତାପରେ ଗୋଟେ ପାଣି ବାଲ୍ଟିରେ ଗୋଟେ ବେଲୁନ ଟେ ପକେଇବେ, ତାକୁ ଯିଏ ମାନେ କାମୁଡିକି ଧରିକି ଆସିବେ ସେଠା ବି ଖେଳ ହୋଇଥାଏ, ଆମର ଏମତି ବିଭିନ୍ନ ପ୍ରକାର, ହଁ ଏମିତି ବିଭିନ୍ନ ପ୍ରକାର ଖେଳ ହେଇଥାଏ, ତାପରେ ଆମେ ନୂଆ ମାନେ ନୂଆ ବସ୍ତ୍ର ପିନ୍ଧିକି ଦୋଳିରେ ବସିଥାଉ। ଆଉ ମାନେ କୁହନ୍ତି ଦୋଳିର ଗୋଟେ ରଜଦିନର ଗୋଟେ ପରମ୍ପରା ଥାଏ, ମାନେ ଭୂମିରେ ଆଗରୁ ତ ସେ ସବ। ପରମ୍ପରା ସବୁ ଥିଲା, ଆଉ ମାନେ କୁହନ୍ତିନି କଦଳୀ ପଟୁଆରେ, ହଁ କଦଳୀ ପଟୁଆରେ ହଁ।
ଏବେ ଚାଲିଛି ସେମିତି?
ହଁ ଏବେ ଆମର କିଛି ଲୋକ ମାନେ ଏମତି କରୁଛନ୍ତି, କିଛି ଲୋକ କରୁନାହାନ୍ତି ଆଉ ଏମିତି ଆଉ।
ହଁ ହଁ। ଭଲ ଆୟୋଜନ ହୋଇଛି ଆଉ
ହଁ ଆଉ ଆଗକୁ ଏବେ ର ରଥଯାତ୍ରା ପରେ ଆଉ ଗୋଟେ ପ-ପଡୁଛି ଅମବାସ୍ୟା ଅମବାସ୍ୟା। ସେ ସେଦିନ ଗୋଟେ ପିଠା ପ୍ରସ୍ତୁତି ହଁ, ସେଇଟା ଆମର ବହୁତ ଫେମସ। ସେ ଚିତଉଟା ହଁ ଚିତତଉ ଅମାବାସ୍ୟା ଆମର ଏପଟେ ବହୁତ ବଢିଆ ହୁଏ ଚିତଉ ପିଠା ଟା। ବହୁତ ଭଲ ଭଲ ଜିନିଷ ପକେଇଥାଉ, ଚିତଉ ପି ଏଠାରେ ମାନେ ଯେତିକ ସବୁ ନୂହା ଜିନିଷ ଥାଏ ନୂହା ଜିନିଷ ମାନେ ପୂଜା କରାଯିବ ସେଦିନ, ସେଇ ଅମେଇଷିଆ ଦିନ ନୂଆ ଜିନିଷ ସବୁ ପୂଜା କରାଯାଏ, ଲୁହାରେ ଯୋଉ ଜିନିଷ ସବୁ ଥାଏ। ଏ ଯେତିକ ସାମଗ୍ରୀ ନୁହାର, ଅ, ପିଠା ତମ ପଟେ ପିଠା ହୁଏ ନା ନାଇଁ?
ହଁ ହଁ ଭଲ ସେ ପିଠା ହୁଏ ନା, ସେ ଯୋଉ ଚାଉଳ, ଦହି, ଛେନା, ଗୁଡ। ନଡିଆ ପକେଇକିନା ସେ ଯ ବହୁତ ବଢିଆ
ଚାଉଳ ଅରୁଆ ଚାଉଳ, ଚୁଡ଼ା, ଗୁଡ଼ ଆଉ- ମାନେ ଗୁଜୁରାତି, ଡାଲଚିନି ଆଉ ଲୁଣ ଆଉ ନଡ଼ିଆ। କାଜୁ, ଏଇରା ସବୁ ପଡିକି ପିଠା ଆମର ହେଇଥାଏ ମାନେ, ସେ ପିଠାଟାକୁ ମାନେ ଅଣ ନେଉଟା ବା ଚିତ ଚିତଉ ପିଠା ଆମେ କହିଥାଉ।
ହଉ ଯୋଉଟାକୁ ମାନେ ନେଉଟା ଯାଏନି ସେଇଟା କୁହାଯାଏ ଚି
ସେଟା ଚି ଚିତଉ ପିଠା କୁହାଯାଏ କିନ୍ତୁ ଆମର ଗୋଟେ ପ ପରମ୍ପରା ଅଛି ସେ ପିଠା ମାନେ ଗୋଟେ ମାନେ ପୁଅ ପିଲା ନେଇକି ପୂଜା କରିବେ।
ମାନେ ପ୍ରଥମ ପିଠା ଟା ନେଇକିନା ଯୋଉ ସେ ଯୋଉ ଲୁହା ଲତା ଥିବ ସେଗୁରାକୁ ପୂଜା କରିବ ଆଉ।
ଜା କରନ୍ତି।
ଓ ହୋ।
ହୁଁ ତାପରେ ପୂଜା କରି ସାରିଲା ପରେ ତାପରେ ଆମର ଘରେ ସମସ୍ତେ ଖାଇଥାଉ।
ହଁ ନା ଭଲ ସେଇ ପିଠାଟା ନା ଆମ ଆଡେ ବି ସେଇ ପିଠା ଟା ହୁଏ। ତାପରେ ବହୁତୁ ଧୁମଧାମରେ ମାନେ ଗୋଟେ ଦିନ ଆଗରୁ ତାକୁ ଗୋଳେଇକି ରଖ ରଖିଥାନ୍ତି ମାନେ ଗୋ ରଖିଲେ ଭଲ ଫୁଲିବ ଭଲ ଟେଷ୍ଟ ସ ପିଠା ଟା ନା ସେ ବର୍ଷକୁ ଥରେ ହୁଏ। ଓହୋ ତାପରେ ତ ଆସିବ ରା
ରାକ୍ଷୀ ପୂର୍ଣିମା ଆପଣଙ୍କ ଘରେ କିଏ କିଏ ସଦାଝିଅ ରହୁ ଛନ୍ତି।
ଆମ ଘରେ ଆମ ଫ୍ୟାମିଲିରେ ଆମେ ହେଲୁ ମୁଁ ଆଉ ମୋ ହଜବେଣ୍ଡ ମାଆମର ଗୋଟେ ପୁଅଡଟେ ଛୋଟ ପୁଅଟେ ଆଉ ସେପଟେ ମୋ ଯଉ ଦେଢ଼ୁଶର ଅଛନ୍ତି ମୋ ଯା। ତାଙ୍କର ପୁଅ ଝିଅ ଦି ଜଣ ଏଠୁ ମୋ ଶାଶୁ।
ରାକ୍ଷୀ ପୂର୍ଣ୍ଣମାରେ କଣ କେମିତି କରନ୍ତି ଆପଣଙ୍କର ତ ଭାଇ ନିହାତି।
ଅଛନ୍ତି ମୋ ମୋର ଭାଇ ଅଛି ନା ରାକ୍ଷୀ ପୂର୍ଣିମା ହୁଁ ରାକ୍ଷୀ ବାନ୍ଧିବା ପାଇଁ ମୁଁ ରାକ୍ଷୀ ପୂର୍ଣ୍ଣିମା ଦିନ ଯାଏ। ଆଉ ଆମର ସେଦିନ ତ ବହୁତ ବଡ଼। ପର୍ବଟେ ନା କାରଣ ବଳଦେବ ଜିଉଙ୍କର ବଡଦେବ ଜିଉଙ୍କର ଜନ୍ମଦିନ ସେଦିନ ଆମେ ଗୋ ମାତାଙ୍କୁ ବି। ପୂଜା କରିଥାଉ ଆଉ ଗୋମାତାଙ୍କ ପାଇଁ ବି ପି ବୋ ଯଉ ପିଠା କରିଥାଉ ଗୋମାତାଙ୍କୁ ପ୍ରଥମ ପିଠା ନେଇକିନା ଆମେ ପ୍ରଭୁ। ବଳଦେବ ଯିଉ ମାନେ ତାଙ୍କଠି ରାକ୍ଷୀ ବାନ୍ଧିଥାଉ ଗୋମାତାଙ୍କଠି। ତାପରେ ତାଙ୍କୁ ଖାଇବାକୁ ଦେଇଥାଉ ସନ୍ଧ୍ୟା ଟାଇମ ରେ। କିନ୍ତୁ ଦିନ ବେଳା ଆମେ ଏଇ ଯୋଉ ଭାଇମାନଙ୍କଠି ରାକ୍ଷୀ ବାନ୍ଧି ଥାଉ ଆଉ।
ଓ ହୋଁ ଏମତି ଅଛି ବହୁତ ବଢିଆ କଥା। ହ ଆମର ଏଠି। ଆମର ରାକ୍ଷୀ ପୂର୍ଣ୍ଣିମା ପୂର୍ବ ଦିନଠୁ ସବୁ ମାନେ ଯୋଉ ପିଠା ପାଇଁ ଆଣ ବନା ହେ ଥାଏ ତାପରେ ତା ପରଦିନ ନୂଆ ବସ୍ତ୍ର ପିନ୍ଧି ଥାଉ ନୂଆ ବସ୍ତ୍ର ପିନ୍ଧି। ତାପରେ ନିଜ ଘରକୁ ଯାଇକି ନିଜ ଭାଇ ମାନେ ଯେତେ ଆମର ସବୁ ଭାଇ ଅଛନ୍ତି ଦା ା ପୁଅ ବଢଆ ପା ପୁ ଭାଇ ତାଙ୍କମାନଙ୍କ ହାତରେ ରାଖି ବାନ୍ଧିକି ମିଠା ଖଇ ତାଙ୍କ ଆଶୀର୍ବାଦ ନେଇଥାଉ ଛୋଟମାନେ ଯିଏ ତାଙ୍କୁ ଆଶୀର୍ବାଦ ଦେଇଥାଉ ତାଙ୍କ ବଡ ମାନଙ୍କଠୁ ଆଶୀର୍ବାଦ ନେଇଥାଉ ଆଉ ତାପରେ ଏମିତି ରାକ୍ଷୀ ବାନ୍ଧିକି ଆସିଥାଉ ତାପରେ ଆସିଲା ପରେ ଘରକୁ ଯୋଉ ସନ୍ଧ୍ୟା ବେଳେ ଯୋଉ ମା ଗ ଗୋମାତାଙ୍କୁ ପୂଜା କରାଯାଏ ଗୋମାତା ଙ୍କ ଠେ ରାକ୍ଷୀ ବନ୍ଧା ହୁଏ। ସିନ୍ଦୁର ଲଗାଯାଏ ପିଠା ସାତଟା ପିଠା ନିୟମ ରହିଛି। ଅଛି ଗୋମାତା ସାତଟା ପିଠା ଖୁଆଇବ ପୂଜା କରିକି। ହଁ ପୂଜା କରି ସାରିଲା ପରେ ରାକ୍ଷୀ ବନ୍ଧା ଯିବ ପିଠା କୁହାଯିବ ଆମର ଏମିତି ପୂଜା କରିଥାଏ।
ହୁଁ ଗୋମାନ୍ତା ଙ୍କ ସେଇଟା ଗୋଟେ ତାଙ୍କର ବଡ ପର୍ବ ନା ବହୁ ଧୁମନ୍ଦାମ ରେ ଆୟୋଜନ ହେବ ବହୁ ଭଲ ଲାଗେ କିନ୍ତୁ ସେ ରାଖୀ ପୁର୍ଣିମା ଦିନଟା କାରଣ ଗୋଟ ଭଉଣୀ ପାଇଁ ଗୋଟ ଭଇଟା ବେଶୀ ଇମ୍ପୋଟାଣ୍ଟ ନା ସେଥିପାଇଁ ଭାଇି କି ପୂଜା କରିବା ମାନେ ଭାଇ ସହିତ ରା
ଭାଇ ଭଉଣୀର ଗୋଟେ ସମ୍ପର୍କର ଦିନ ଗୋଟେ। ଆଜ୍ଞା ହଉ ଆପଣଙ୍କ କଥା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଆଉ ଆପଣଙ୍କୁ କେତେବେଳେ କଲ କରୁଛି ରଖୁଛି।
ଆଜ୍ଞା।
ହଁ